ହାଲୋ
ହାଲୋ।
ହାଲୋ। ହାଲୋ।
ସୁୁଭ ଯାମିନି।
ଅଉ।
ହାଲୋ।
ହଁ ମୋ କଥା ଶୁଭୁନି?
ୟଓ।
ମୋ କଥା ଶୁଣି ପାରୁଛନ୍ତି?
ହଁ।
ବୋଲି ମୋ କଥା ଶୁଣି ପାରୁଛନ୍ତି? ହାଲୋ‌।
ୟୋ।
ହଁ କୁହନ୍ତୁ ମୋ କଥା ଶୁଣି ପାରୁଛନ୍ତି ତ? ହଉ କୁହନ୍ତୁ।
କଣ କରୁଚ?
ହାଲୋ।
କଣ କହୁଚ କୁଇ
ବସିଚି ଆପଣ କଣ କରୁଛନ୍ତି?
ମୁଁ ବି ବସିଚି ଆଉ।
ଉଁ ହୁଁ।
ଆଉ ଖାଇଲ? ନା ଯାଇନି ଏବେ ଆଉ ଟିକେ ପରେ ଯିବି ଆଉ। କଣ ଖାଇଲ?
କୁଆଡେ ଚିଵେ?
ଯିବି ଟିକେ ବଜାର ବୁଲି ଆଉ ବଜାର ବୁଲି
ହଉ ହଉ ଠିକ୍ ଅଛି
ଆଉ କଣ ଖାଇଲ ଆଜି?
ମୁଁ ଭାତ ଡାଲି ଆଉ ତର ସାଲାଟ୍ ଖାଇଛି।
ଓକେ।
ଆପଣ କଣ ଖାଇଚନ୍ତି?
ମୁଁ ଭାତ, ଡାଲି, ଶାଗ ଆଉ ତରକାରୀ ଆଉ।
ଆଚ୍ଛା ବଢିଆ ଆଉ।
ହଁ।
ହ
ଆଉ ଖରା ହଉଚି?
ଖରା ତ ପ୍ରବଳ ହଉଛି। ଆପଣଙ୍କ ପଟେ?
ହଁ ଏପଟେ ଟିକେ ଟିକେ ହଉଛି। ଖରା ଟିକେ କରୁଛି ମେଘୁଆ ଟିକେ କରୁଛି
ହୁଁ ହୁଁ। ଏବେ ତ ଶୀତ ଦିନ ପଳେଇ ଆସିବଣି।
ହଁ ପରା, ଶୀତଦିନ ଏକା ସବୁଠୁ ଭଲ ଦିନ ମତେ ଲାଗୁଛି।
ହଁ ବା ଶୀତଦିନ ତ ବହୁତ ଭଲ ଦିନ।
ତମର କଣ ଫେବରାଇଟ?
ମୋର ତ ଶୀତଦିନ ବହୁତ ଭଲ ଲାଗେ ମତେ ତା ସହିତ ବର୍ଷକୁ ବାରମାସକୁ ଥରେ ଆସେ ନା ଶୀତଋତୁ
ହଁ ପରା।
ସେ ଲାଗେ ଶୀତଦିନ
ହଁ ମୋର ବି ଶୀତ ପସନ୍ଦ।
ମୋର ବି ବହୁତ ପସନ୍ଦ ଶୀତ।
ହୁଁ ହୁଁ। ଶୀତରେ କଣ କଣ?
କଣ କହିଲେ?
ଶୀତରେ କଣ କଣ ପସନ୍ଦ?
ଶୀତରେ? ଏ ଯୋଉ ମାନେ ଏଇ ଦିନ ଗୁଡିକର ଛୋଟ ଛୋଟ ରାତି ହୁଏ, ତା ସହିତ ଅ ଥଣ୍ଡା ପବ ବନ ବହିଥାଏ ସେଇଟା ଭଲ ଲାଗେ, ତା ସହିତ ଲୋକମାନେ ଗରମ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି
ହଁ। ନୂଆ ନୂଆ ଜ୍ୟାକେଟ
ହଁ ନୂଆ ନୂଆ ଜ୍ୟାକେଟ ପିନ୍ଧିବାକୁ ଭଲ ଲାଗେ। ତା ସହିତ ସଖାଳୁ ଖରାରେ ବସିବାକୁ ଭଲ ପାଆନ୍ତି। ସେଇଟା ବି ମତେ ଭଲ ଲାଗେ ସେମତି ଆଉ। ଆଉ ଏଇ ଋତୁରେ ପ ମାନେ ପ୍ରଚୁର ପରିଣାମରେ ଫଳ ଏବଂ ପନିପରିବା ବି ମିଳିଥାଏ ପ୍ରବଳ।
ଫଳ ପନିପରିବା ପ୍ରବଳ ସବୁ ମିଳୁଛି ସେଠି।
ଥାଏ। ତା ସହିତ ପ୍ରଥମାଷ୍ଟମୀ, ସରସ୍ଵତୀ ପୂଜା, ମକର ସଂକ୍ରାନ୍ତି, ମାନେ ଏମ୍ ସେ ବହୁତ ପର୍ବ ଗୁଡାକ
ଆମର ଇଏ କଣ ବରଗଡ଼ର ଧନୁଯାତ୍ରା ବି ହେଇଥାଏ ସେ ଶୀତ ଋତୁରେ ଆଟା।
ହଁ ସେଥିପାଇଁ ମତେ ଏଇ ଋତୁଟା ବହୁତ ଭଲ ଲାଗେ ବିି
ହଁ।
ଆଉ ତା ସହିତ ଏହି ଋତୁରେ ଲୋକମାନେ ବଣ ଭୋଜି କରିବାକୁ ବି ପସନ୍ଦ କରନ୍ତି। ତ ମତେ ସେଇଟା ବି ଭଲ ଲାଗେ। ହୁଁ।
ଏ ବର୍ଷ କୁଆଡେ ଯାଇଥିଲ?
ଏ ବର୍ଷ, ବଣଭୋଜି ହଉ ସାଙ୍ଗମାନ ହଁ ସାଙ୍ଗମାନଙ୍କ ସହିତ ଯାଇଥିଲି ବଣଭୋଜି କରିବାକୁ ଆଉ ବହୁତ ଭଲ ଲାଗିଲା ଯାଇକି ବି ଆଉ।
ହଁ।
ହୁଁ ହ
ଆଉ ଗୋଟେ ଜିନିଷ ଭୁଲିଗଲ?
କୋଉଟା? ହିଁ
ପୂଜା କି ପୂଜା ଗୋଟେ ଭୁଲିଗଲି। କି ପୂଜା ଗୋଟେ ଭୁଲିଗଲୁ ଆଉ।
କୁଆଡ଼େ ସରସ୍ଵତୀ ପୂଜା ପ୍ରଥମା ଅଷ୍ଟମୀ ସରସ୍ଵତୀ ପୂଜା ମକର ସ ସଂକ୍ରାନ୍ତି ଏଇଗୁଡା ତ ଆସେ ନା ଶୀତ ଋତୁରେ। ଶୀତ ଦିନ ଗୁଡିକରେ
ଲକ୍ଷ୍ମୀ ପୂଜା ହଁ ସେଇଟା ତମ ବହୁତ ଭଲ ଲାଗେ।
ହଁ ପିଠା ହବ ପିଠା ଖିରି ହବ ଖାଲି ଘରେ।
ହୁଁ ହୁଁ ହୁଁ ସେଇଦିନ କରେ ପିଠା ହବ ଖିରି ହବ ତା ତ ବହୁତ ପ୍ରକାର ପିଠା ବି ବନାହୁଏ।
ସବୁ ଆଡେ ଝୋଟି ପଡିଥିବ। ଆଉ ଯୁଆଡେ ଦେଖିବୁ ସିଆଡେ ଖାଲି ଗୀତ ବଜୁଥିବ।
ହଁ।
ଲକ୍ଷ୍ମୀପୁରାଣ
ହୁଁ।
ଆଉ ଶୀତ ଦିନରେ ଆଉ କଣ ହଉଛି କହିଲ?
କଣ କହିଲେ?
ଶୀତ ଦିନରେ ଆଉ କଣ ହଉଛି ଜାଣିଛ?
ସିତ ଦିନରେ?
ହଁ।
ସିତ ଦିନରେ
ଆଉ ଗୋଟେ ଜିନିଷ ଭୁଲି ଗଲ।
କୋଉଟା? ଶୀତ ଦିନ ରାତିରେ କାକର ବହୁତ ପଡେ। ଫୁଲ ଗଛ ଫୁଟିବା କ ମାନେ ଫୁଟିବା କମି ଯାଇଥାଏ ତା ସହିତ
ହଁ ଆଉ ଆମର ଯୋଉ କଇଁଚ ମାନ ସବୁ ଆସନ୍ତି ଆଲିଭ୍ ରିଡଲେ କଇଁଚ ଜାଣିଛ ନା ନାହିଁ।
ହଁ ଜାଣିଛି ଜାଣିଛି।
ହଁ ସେଇ ଯୋଉ ଆମର ଅଣ୍ଡା ଦେବା ପାଇଁ। ହଁ।
ଚିଲିକା ଯାଇଚ?
ହଁ ଯାଇଛି ଆପଣ ଯାଇ
ଶି ହଁ ଯାଇଛି ଶୀତ ଦିନରେ ଯାଇଛ ନା କୋଉ ଦିନରେ ଯାଇଥିଲ?
ଶୀତ ଦିନ ବେଳକୁ ହିଁ ଯାଇଥିଲି। ଏବେ ନାଇଁ ମୁଁ ବହୁତ ଦିନ ହେଲାଣି ଯାଇ ହଁ ଶୀତ ଦିନ ତ ବହୁତ ପ୍ରକାର ପକ୍ଷୀ ଗୁଡ଼ା ଆସନ୍ତି ସେଇଠି।
ବାହାରୁ ବାହାରୁ ଆସନ୍ତି ସବୁ। ହୁଁ।
ତା ସହିତ ଶୀତ ଦିନରେ ବହୁତ ପ୍ରକାର ପନିପରିବା ବି ମିଳେ ନା ତା ସହିତ ଏମିତି କି ଫୁଲକୋବି ମ ଟର ଛୁଇଁ ବିଲାତି ବାଇଗଣ ଏମିତି ବହୁତ ପ୍ରକାର ପନି ପରିବା ବି ମିଳିଥାଏ ଖାଇବାକୁ ମିଳେ ଭଲ ଭଲ ପନିପରିବା। ହୁଁ
ସୂର୍ଯ୍ୟମୁଖୀ ଗେଣ୍ଡୁ ଫୁଲ
ସେ ଏଇ ଫୁଲ ଗୁଡା ଫଳମୂଳ ଯେତିକି ପନିପରିବା ଶୀତ ଦିନରେ ତ ଅଧିକାଂଶ ହୁଏ।
ହଁ ପରା।
ହୁଁ।
ଆଉ ଆମ କନ୍ଧମାଳରେ ଗୋଟେ ପ୍ରସିଦ୍ଧ ଜାଗା ଅଛି ଶୀତଦିନ ପାଇଁ।
କୋଉ ଜାଗାଟା?
ଦାରିଙ୍ଗବାଡ଼ି।
ଆଚ୍ଛା ହଁ ସେଇ ଜାଗା ତ ବହୁତ ଭଲ ଲାଗେ ବୁଲିବାକୁ ଶୀତ ଦିନ। ହୁଁ। ଆ
ଏତେ ସବୁ ବହୁତ।
ମାନେ ଭିନ୍ନ ହଁ। ଭିନ୍ନ ଭିନ୍ନ ଋତୁରେ ଅ ମାନେ ଭିନ୍ନ ଭିନ୍ନ ଋତୁ ଅଲଗା ଅନୁଭୂତି ହୋଇଥାଏ ନା ସେମତି ଶୀତ ଦିନ ଗୋଟେ ଅଲଗା। ପ୍ରକାର ମାନେ ଥଣ୍ଡା ଲାଗେ। ହଁ ପ୍ରକୃତି ସବୁ ଶାନ୍ତ ଶୀତଳ ହୁଏ ମାନେ ବହୁତ ଭଲ ଲାଗେ।
ନିଆଁ ପାଖରେ ବସିକି ମଜା ଲାଗେ।
ନିଆଁ ନିଆଁ ପାଖରେ ବସିକି ସମସ୍ତେ ମାନେ ତାକୁ- ଇଏ କରନ୍ତି।
ହଁ ପରା।
ହୁଁ।
ଶୀତଦିନର ତାପରେ ନିଦ ଟା ବଢ଼ିଆ ଲାଗେ।
ହଁ ନିଦ ଶତ ତ ଶୀତ ଦିନରେ ଉଠିବାକୁ ଏତେ ଜଲ୍ଦି ଭଲ ଲାଗେନି।
ହଁ ପରା।
ଛୋଟ ଛୋଟ ଛୁଆ ମାନଙ୍କୁ ତ ଉଠାନ୍ତିନି ଶୀତ ଦିନରେ ଜଲ୍ଦି। ଥଣ୍ଡା ହେଇଯିବ ବୋଲି।
ହଁ।
ହୁଁ।
ଏମିତି ସବୁ କଥା ଆଉ।
ହୁଁ।
ଆଉ ଶୀତ ଦିନ ରେ ରୋଗ ବି ମାନେ ହେଇଥାଏ ଅଧିକାଂଶ। ମାନେ ଯୋଉ କାଚୁ ଯାଦୁ ଥଣ୍ଡା ଖାସ
ଥଣ୍ଡା ଖାସ ତ ସମସ୍ତଙ୍କୁ
ରୋଗ ହୁଏ ଏଇଗୁଡା ଅଧିକ ଅତ୍ୟଧିକ ଥଣ୍ଡା ଯୋଗୁ ହେଇ ଥାଏ। ହୁଁ ଆ ଲୋକମ ମରି ଜାନ୍ତି ବି ଯୋ ମାନେ ଅଧିକାଂଶ ଯଉ
କଲ କ ଆ
ହଁ ହଁ ବୃଦ୍ଧସ୍ଥ ଲୋକମାନେ।
ହଁ ଅଧିକ ଶୀତ ହେଲେ ଆଉ ସମ୍ବଳି ପାରନ୍ତିନେ ଆଉ।
ଅଧିକ ଥଣ୍ଡା ହେଲେ ଆଉ।
ହୁଁ। ସବୁ ସେତେବେଳେ ନୂଆ ନୂଆ ଜିନିଷ ସବୁ। ଲଗେଇବାକୁ ପଡେ।
ହୁଁ
ଓଠ ଫାଟି ଯାଇଥିବ, ସମସ୍ତଙ୍କର ମୁହଁ ଫାଟି ଯାଇଥିବ
ହଁ ଥଣ୍ଡା ଦିନ ତ ସେ ସବୁ ଦେଖିବାକୁ ମିଳେ, ଖାଇ
ହୁଁ
ହଞ
ଆଉ କଣ ଦେଖିବାକୁ ମିଳେ, କହିଲ?
କିଛି ନାହିଁ ଶୀତ ଦିନରେ ମାନେ, ବ୍ଲାଙ୍କେଟ ଗୋଡେଇକି କିଛି ଗୋଟେ ପାଖରେ ଖାଇବାକୁ ରଖି ଫଣରେ କଣ ହଁ ଖାଇବାର ଗରମ ଜିନିଷ ରଖିକି, ନା ପାଖରେ ବ୍ଲାଙ୍କେଟ ଗୁଡକି ରଖିକି, ବସିକି ଖାଇବାକୁ ଖୁବ ଭଲ ଲାଗେ। ଏମତି କି ଚା ପକୁଡି, ଏମତି ବହୁତ ସାରା ଗରମ ଗରମ ଜିନିଷ ଗୁଡା ଖାଇବାକୁ ଭଲ ଲାଗେ, ଠ ତ ହୁଁ।
ହଁ। ତମେ ଚା ବନେଇ ଜାଣିଚ ନା ନାଇଁ?
କଣ କହିଲେ?
ଚାହା ବନେଇ ଜାଣିଛ ନା ନାଇଁ?
ହଁ ଆସେ, ଜାଣିଛି ଜାଣିଛି ବନେଇବା ଆପଣ ଜାଣିଚନ୍ତି? ଉୁଁ, ହୁଁ, ଆଉ କଣ ଖବର ନେଇ ଯାଉ ଜାଣି
ମୁଁ ତ ସବୁ ରୋଷେଇ ଜାଣିଛିି ଯେ
ସବୁ ଜାଣିଛନ୍ତି? ତାର ତ ବହୁତ ଭଲ କଥା
ହଁ ହଉ ଠିକ ଅଛି, ମୁଁ ରଖୁଛି ଆଁ
ଆଛା, ଠିକ ଅଛି।
ହଁ।